ହଁ ଆପଣଙ୍କୁ ମୋ ଭଏସ ଠିକ ସେ ଶୁଣା ଯାଉଛି?
ହଁ ଆପଣଙ୍କୁ ମୋ ବଏସ କ୍ଲିଅର୍ଲି ଶୁଭା ଯାଉଛି?
ହଁ ପୁରା କ୍ଲିୟର।
ହଁ କୁହନ୍ତୁ ଆପଣ ଏବେ କଣ କରୁଥିଲେ?
ମୁଁ ବସିଥିଲି ବସ୍ ମୁଁ ବସିକି ମୋବାଇଲ ଦେଖୁଥିଲି। ଆପଣ କଲ କରିବେ ବୋଲି କହିବାରୁ ବାଲକନି ପାଖକୁ ଆସିଲି ଆଉ।
ଓ ଭଲ କଥା। ମୁଁ ଯଦି କହିବି, ଏ ଘରେ ବିଲକୁଲ ନେଟ୍ ଆସୁନେଇ ଏ ଘରକୁ ଯୋଉ ଦିନଠୁ ଆମେ ସିପ ପ୍ଟ ହେଇଚୁ ସେଇ ଦିନଠୁ ଏତେ ଭଲ ନେଟ୍ ଆସୁନି, ଉପରୁ ପୁଣି ମୋ ଫୋନରେ ବି ଏସ ଏନ୍ ଏଲ ସିମ୍ ଯେ ଏତେ ବି ଭଲ ନେଟ ୱର ତାର ନୁହଁ। ଆଉ ଉପରୁ ପୁଣି ଏତେ ଟିକେ ଭିତୁରିଆ ଏରିଆ ବୋଲି ତାର ନେଟ୍ ବି ଏତେ ଭଲ ନେଟ ଟିକେ ଆସୁନେଇ, ଆଉ ଓପୁର ବାହାର ଯେତେବେଳେ ଶ୍ରୀ ଜଗନ୍ନାଥ ନଗ ନଗର ଏରିଆରେ ଥିଲୁ। ସେତେବେଳେ ସେତେବେଳେ ତ ଟିକେ ନେଟ୍ ଆସୁଥିଲା, ପର ଏଇନା ବି ବି ନଗର ଭିତ୍ ନେଟ ଆସୁନାହିଁ, ସେଥିପାଇଁ କହିଲେ ଡାଟା ଟିକେ ଖରାପ ଆସୁଛି। ଆଉ ଭଏସ୍ ବି ବ୍ରେକ୍ ହଉଚି ଆଉ ଭଏସ ଫ୍ଲିକର୍ ଫ୍ଲିକର୍ ହଉଛି, ଏମତି ସେଥିପାଇଁ କି ହେଲା ମୋ ନଟ ହେଲା ମୋଷ୍ଟ ଅଫ୍ ଦ ଟାଇମ ଖରାପ ଆସେ।
କେତେ ମାନେ ସେତେବେଳୁ ଆପଣ କଣ କଣ କଣ କଣ କଣ କଣ କଣ କହିଦେଲେ ପୁରା ନୁହଁ।
ହଁ ସେ ଵା କୁହନ୍ତୁ ଆପଣ କୁହନ୍ତୁ?
ଆଉ ଆପଣ ଆପଣ ଏଇଖାଁ କଣ କରୁଥିଲେ?
ମୁଁ ଏଖାଁ ଟିକେ ବାହାରୁ ବୁଲିବା ଟିଉସନ ରୁ ଆସିଲି।
ଆଛା ମାନେ ଟ୍ୟଉସନ ଆପଣ ତାହେଲେ ପିଲାମାନଙ୍କୁ କରଉଛନ୍ତି ନା?
ହଁ ମୁଁ ହେଲା ବାଇଲୋଜି ପଢଉଚି ତାଙ୍କ ମାନଙ୍କୁ।
ଓହୋ ମାନେ ସ୍କୁଲ୍ ପିଲାନା ଅ ପ୍ଲସ୍ ଟୁ ପିଲା କଲେଜ୍।
ଆକ୍ଚୁଆଲି ସେମାନେ କଣତ ଅ ଗ୍ରାଜୁଏସନ୍ ପିଲା ଗୁରା।
ଆଚ୍ଛା ଆଚ୍ଛା।
ଆକ୍ଚୁଲି ମୋ ଭଉଣୀ ଆକୁ ମୋ ଭଉଣୀକୁ ସେ ଟିଉସନକୁ ଯାଇଚି ମୋ ଭଉଣୀ ସେଥିରେ ତା ତାରତ ହଉଚି ବଟନୀକ ଡିପାର୍ଟମେଣ୍ଟ ମୋ ଭୋଉଣୀର।
ହଁ ଦି ଭାଇ ଭଉଣୀ ଯାହେଲେ ମାନେ ବାୟୋର ନୁହଁ।
ହଁ।
ଆଚ୍ଛା ଭଲ ତାହେଲେ ତମ ଭଉଣୀ ଏବେ କଁ କରୁଥିଲେ?
ମୋ ଭଉଣୀକେ ଫୋନ୍ ଦେଖୁଥିଲା ଆଉ ଗଲା ଆଉ କାହା ନାଁରେ ଗପୁଥିଲା ବସି।
ତାର କାମଟାହିଁ ସେଇୟା କଣ କରିବା।
ଏଗ୍ଜାଟଲୀ ଠିକ୍ ଭାବିଲେ ଆପଣ। ହୁଁ ଆପଣ କୁହନ୍ତୁ ଆପଣଙ୍କୁ କୋଉ ମୁଭିସ୍ ଭଲ ଲାଗେ?
ମୁଭିସ୍ ବିଷୟରେ ଆପଣ ମାନଭି ସହିତ କଥା ହେବେ। ସେଇ ବିଷୟରେ ମତେ କିଛି ଆଇଡିଆ ନାହିଁ। କାଲିତ ତମର ଭଲ ଚାଲିଥିଲା ମାନବିି ସହିତ। ଏଇଟା ଆମର କିଛି ଆଇଡିଆ ନାହିଁ।
ମୁଁ ଟିକେ ସିରିଏଲ୍ ଦେଖିବା ପସନ୍ଦ କରେ ସେଥିପାଇଁକି ମୋର ଟିକେ ମାନେ ଟିକେ ନୂଆ ନୂଆ ଫିଲ୍ମ ପୁରା ଦେଖେ।
ଅଁ ହଁ ଆକ୍ଚୁଆଲି ମାନେ ସତ କହିବାକୁ ଗଲେ ମୋର ପେସେନ୍ସ ନାହିଁ ଏତେ ଏତେ ବଡ଼ ବଡ଼ ମୁଭି କି ସିରିଏସବି ଯାହାବି ଥାଏ ମୋର ଭାଇ ପେସେନ୍ସ ନାଇଁଯେ ମୁଁ ଏତେ ଟାଇମ୍ ଚୁପ୍ ହେଇକି ବସି ଥିବି ମାନେ ରିଲସ୍ ସ୍କ୍ରୋଲ୍ କରିବାର ଥିଲେ କରିଦେବି କିଛି ବଟ୍ ଏତେ ଏତେ ଟାଇମର ମୁଁ କିଛି ଜିନିଷ ମାନେ ଲଙ୍ଗ ଭିଡ଼ିଓ ମାନେ ମୋ ଦ୍ୱାରା ହୁଏନି ମୁଁ ଦେଖିପାରେନି ମୋର ଏତେ ପେସନ୍ସ ନାହିଁ। ସତ କହିବାକୁ ଗଲେ।
ମୁଁ ଥରେ ଦେଖିଲେ ମତେ ଲାଗେଯେ ଦେଖିବା ଏଟା ବିନା କମ୍ପ୍ଲିଟ କରି ନିଦ ଆସେନି ଆଉ ଉପରୁ ପୁଣି ସେଇଟା ଏକ୍ଜାମରେ ଲେଖିବା ପୂର୍ବରୁ ମତେ କଷ୍ଟଯେ ତିନି ଘଣ୍ଟା ଚୁପ୍ କେମିତି ରହିବି।
ଆରେ ମୋରତ ମାନେ ତିନି ଘଣ୍ଟାରେ ସ୍କୁଲ୍ ବେଳେତ ଅଲଗା ଥାଏ କଲେଜରେତ ଆହୁରି ଅଲଗା ମାନେ ମୁଁ ପୁରା ଅଧା ଟାଇମ୍ ଭାବୁଚି ଆମକୁତ ଯାହା ନିଦ ଲାଗେ ସେମିଷ ର ଏଗ୍ଜାମ୍ କଥା କଣ କହିବି ତ ଦିଦିର ମୋର ଆମେ ଯାହା ହଉ ଖାଲି ଅଧା ଟାଇମ୍ ମାନେ ସିଏ ମୋ ମୁହଁକୁ ଅନେଇବ ମୁଁ ତା ମୁହଁକୁ ଅନେଇବି। ମାନେ ପାଞ୍ଚ ମିନିଟରେ ଥରେକି ଦି ଥରତ ସିଏ ତା ମୁ ମୁଁ ମୁଁ ଆଉ ମ ମାନେ ଏତେ ତୋ ଦିଦି ହିଁ ପଛକୁ ବଲେ କାରଣ ସେ ଆଗରେ ବସେ ମୁଁ ପଛରେ ବସେତ ମତେ ଅନେଇବାକୁ ପଡ଼େନି ବଟ୍ ଲୁକ୍ ଟା ଆମର ସବୁବେଳେ ତୋଦିଦି ପାଖରେହିଁ ଥାଏ। ତ ମାନେ ପେସେନ୍ସର ପି ବି ନାହିଁ ଆମର ଜମା ଆମର ହବନି ଆମେତ ଅଧା ଦିନ ଶୋଇପଡ଼ୁ। ତ ଦିଦିତ ଏମିତି ଗୋଟେ ଏକ୍ଜାମରେ ପନ୍ଦର ମିନିଟ୍ ନା କୋଡ଼ିଏ ମିନିଟ୍ ସେପାରା ଶୋଇହିଁ ପଡ଼ିଥିଲା। ମୁଁବି ଫାଷ୍ଟ ବେଞ୍ଚରେ ବସିକି
ପ୍ରିନ୍ସିପାଲ ମ୍ୟାମ୍ ଚେକିଙ୍ଗ୍ ପାଇଁ ପଳେଇ ଆସନ୍ତି। ୟୁଷ୍ଟୁଡଣ୍ଟୟୁଲ୍ ସ୍ପନ୍ ଏକ୍ସାମ ଆଣ୍ଡ ୟୁଟ ୟୁଲ୍ ଡ ନ୍ ଦ ଆନ୍ସରଟ ଏମିତିରେବି ନିଦ ଭାଙ୍ଗି ଦିଅନ୍ତେ।
ଆମର ଏତେ କିଛି କହିବେନି ଆମେ ପୁରା ମାନେ ମୁଁ ଦି ଦେଖିଥିଲି ଗୋଟେ ଟାଇମରେ ସନମ ତେରି କସମ୍। ମାନେ ଅଧେ ଯଦି ଧରକୁ କହୁଛନ୍ତି ଗୋଟେ ମୁଭି ଏକ୍ଜାମପୁଲ୍ ହଉ ଗୋଟେ ମୁଭିଟା ତାର ଡ୍ୟୁରେକ୍ସନ୍ ତିନି ଘଣ୍ଟା। ମାନେ ହାର୍ଡଲି ମାନେ ଏମିତି ତ ସାରି ଦେଲେ ଆହୁରି ଜଲଦି ସାରିଦେବି ବଟ ଏ ମିତି ସବୁ ସବୁ ସିନ୍ ଟିକେ ଟିକେ ଦେଖି ଦେଖି ଦେଖି ଦେଖି ବି ମୁଁ ଘଣ୍ଟାରେ ସାରିଦେବି। ମୋ ଦ୍ଵାରା ହବନି ମୁଁ କିଛି ଦେଖିପାରିବିନି ମାନେ ଘଣ୍ଟେ ଭିତରେ ମୁଁ ସାରିଦିଏ ମୁଭି ଆଉ କିଏ ପଚାରେ ହଁ ମୁଁ ମୁଭି ଦେଖିଛି କିନ୍ତୁ ଆଉ ଦି ଦି ଘଣ୍ଟାର ପାର୍ଟ ମୁଁ ସ୍କିପ୍ କରିଦେଇଥିବି ସେଇଟା ଅଲଗା କଥା। ମୋର ପେସେନ୍ସ ଜମା ନାହିଁ।
ସିରିଜରେ ଯୋଉ ମାନେ ଗୋଟେ ଲୋକ ଗୋଟେ ଦିନରେ ପାଞ୍ଚ ଛଅଟା ଏପିସୋଡ଼ ଦେଖି ଦେଉଛି ସିରିଜର। ସେ ଗୋଟେ ଗୋଟେ ଏପିସୋଡ ଡ୍ୟୁରେସନ୍ ଦି ଘଣ୍ଟା ତିନି ଘଣ୍ଟା ଥାଏ ମାନେ ସିରିଜରେ କଥା ଗୋଟେ ଗୋଟେ ଏପିସୋଡ୍ ଦି ଘଣ୍ଟାର ଥାଏ।
ହଁ ହଁ ହଁ ନାଁ ସିରିଜରେ ତ ତାର ପାଲ୍‌ ମାନେ ଯୋଉ ଏବେ ଯୋଉ ଅଫକପସ୍ ବାଲା ଥିଲା ତ ସେଟା ପାଟ ପାଟ ବାଲା ଥିଲେ କଣ ମାନେ ଟିକେ ଇଣ୍ଟରେଷ୍ଟ ଆସିବ ଟିକେଟିକେ ଥିଲେ ଇଣ୍ଟରେଷ୍ଟ ଆସିବ ତଥାପି ତ ଆମର କେ ତେ ସେ ପିଲା ସବୁ ଦେଖି ସାରିଲାଣି ଭାଇ। ମୋ ଦେଖୁନି କି ତୋ ଦିଦି ବି ଦେଖ କ ଆମର ପେସେନ୍ସ ନାଇଁ ଜମା ହବନି ନାଇ ଜମା ହବନି। ଆମକୁ ପାୟଲ, ତନୁ କହିଲେ କାଲି ମାନବୀ କହିଲା ଦେଖ ଦେଖ। ଭାଇ ମାନେ ହବନି ଆମ ଦ୍ଵାରା ଏ ସବୁ ମାନେ ପେସେନ୍ସ ନାହିଁ ଆମର।
କହିବ ଅଫ୍ କେମ୍ପସ ଅଫ୍ କେମ୍ପସ୍ ଏତେ ବି ଭଲ ନୁହଁ।
ଆଚ୍ଛା।
ସେମାନଙ୍କୁ ପସନ୍ଦ ନ ଥିଲା କାହିଁକି ସେମାନେ ଲଭର୍ସ୍‌ ଅଛନ୍ତି ସେଥିପାଇଁ
ହଁ ଠିକ୍ କଥା। ହଁ ମାନବିକୁ ଟିକେ ସେବ କରିବାକୁ ବି ଭଲ ଲାଗେ
ମାନେ ତାକୁ ରୋମକମ୍ ପସନ୍ଦ ଆସିବ
ହଁ ହଁ ହଁ
ତନୁଦିଦି ବି କହୁଥିଲେ ତାଙ୍କୁ ରୋମଫମ୍ ପସନ୍ଦ ବୋଲି
ଆଚ୍ଛା ସେମାନେ ବି ଦେଖନ୍ତିନି ସେମାନେ କଣ ଏବେ ଦେଖି ଦେଖିଲେଣି ମାନେ ଏଗୁଡା
ମୋ ଦ୍ଵାରା ହବନି
ମତେ ମୁଁ ହେଲେ ପୂର୍ବରୁ ଦେଖୁନଥିଲି ମୁଁ ତ ଦେଖିବା ଷ୍ଟାର୍ଟ କଲି ଆକ୍ଚୁଲି ମତେ ହେଲା ପୂର୍ବରୁ ହିନ୍ଦୀ ଫିଲ୍ମ ଦେଖଥିଲେ ହିନ୍ଦୀ ଫିଲ୍ମ ମୋ ବହୁତ ଭଲ ଲାଗିଲା। ମୁଁ ଦିନ ହେଲା ହଲିଡ ର କିଛି ଗୋଟେ କ୍ଖଛିତେ ମସ୍ତ ଲାଗିଲା ତାପଟ ମୁଁ ଦେଖୁଛି
ଆରେ ହିନ୍ଦୀ ଫିଲ୍ମ ଗୋଟେ ଆକ୍ଚୁଆଲି ସତରେ ମତେ ବି ମାନେ ଏବେ ହବନି ଏତେ ବି ଏତେ ବି ଖାସ୍ ଆସୁନି ସତରେ ହିନ୍ଦୀଫିଲ୍ମ ଏତେ ଆଉ ନାହିଁ ତାର ଏତେ ଏଇ
ପୁରୁଣା ତେଲୁଗୁ ଅଛି ତାମିଲ ଅଛି ସେଗୁଡା ପୂର୍ବରୁ ବହୁତ ଭଲ ଭଲ ଆସେ
ହଁ ସେଗୁଡାକ ମାନେ ସାଉଥ ମୁଭି ବି ମଝିରେ ଚାଲୁଥିଲା ନା ପୁରା ମାନେ ମୁଁ ସେଇ ଟାଇମରେ ବି ଦେଖେନି ବଟ ଲୋକ ତ ପୁରା ପାଗଳ ଭଳିଆ ଦେଖନ୍ତି। ଏଟା ମୁଁ ଜାଣିଥିଲି। କିନ୍ତୁ ମାନେ ଏବେ ଆଉ ମାନେ ଏତେ ଖାସ୍‌ ଲାଗୁନି ଏତ ଆମେ ବି ଏମିତି ଯାଇଛୁ ବି ବହୁତ୍‌ ସାରା ମୁଭି ମତେ ଏମିତି ବି ୱାଓ଼ ବାଲା ମାନେ ମୁଁ ତ ଫାଷ୍ଟ କଥା ମୁଭି ଦେଖେନି ସେ ସେତ ଏଥିରେ ବି କିଛି ୱାଓ ଲା ମୁଁ ଯେତିକି ବି ଯାଇଛି ଆଜି ଭିତରେ ମାନେ ଯେତକଗୁଡା ବି ପ୍ରାୟଃ ସବୁ ହିନ୍ଦୀ ହିଁ ଯାଇଛି ଗୋଟେ ନା ଦିଟା ଗୋଟେ ହିଁ ଓଡିଆ ଯାଇଥିଲୁ ନା ଦିଟା ଏମିତି ଓଡିଆ ଯାଇଛୁ ନହେଲେ ଆଉ ଖାସ୍ ନହିଁ କି କିଛି ନହିଁ ମତେ ତ ଭଲ ନାହିଁ କିଛି ଷ୍ଟୋରି କିଛି ସବୁ ବେକାର୍।
ହଁ ଆଉ ଆଜିକାଲି ତ ହିନ୍ଦୀ ଫିଲ୍ମ ଟା ଅଧିକ ଭଲ ଓଡିଆ ଫିଲ୍ମସ୍‌ ହେଇଗଲାଣି।
ସେଇଟା ହିଁ ସତରେ ମାନେ ଏବେ ଓଡିଆର ବି ଛୋଟ ଛୋଟ ଷ୍ଟୋରି ଗୁଡାକ ହବି ମାନେ ଏମିତି ନା କି ମାନେ ପୁରା ସବୁ ସୁପରଷ୍ଟାର୍ ବି ନୁହ ଛୋଟଛୋଟ ଷ୍ଟାର୍ ଗୁଡାକ କିନ୍ତୁ ତାଙ୍କର ଭଲ ଲାଗୁଛି ଓଡିଆର। ମାନେ ଏମତି ଛୋଟଛୋଟ ହୁମ୍ ଯେତିକି ବି ମୁଭି ଏତେ ବି ଆ ମାନେ ଆକ୍ଟର ପୁରା ଏମିତି ବି ନୁହଁ କି ଯେ ପୁରା ସୁପରଷ୍ଟାର୍ ସେଇଭଳିଆ ନୁହଁ ନର୍ମାଲ୍ ଏମିତି ସିରିଏଲ୍ କରୁଥିବେ ସେମାନେ ଆସି କରିବେ ମାନେ କରୁଛନ୍ତି ଫିଲମ ଓଲ୍ଟି ତାଙ୍କର ଷ୍ଟୋରୀ ଟା ଆକ୍ଚୁଆଳୀ ଭଲ ଲାଗିବ। ତାଙ୍କର ଷ୍ଟୋରି ଗୁଡାକ ଭଲ ଲାଗିବ ହେଲେ ମାନେ ଏମିତି ଆଉ ମତେ ସତରେ ସେ ସେଥିପାଇଁ ମାନେ ମୁଭି ଦେଖିବା ମତେ ଏତେ ପସନ୍ଦ ନୁହଁ ମାନେ ସର୍ଟ ଫିଲ୍ମ ଗୁଡାକ ବି ଦେଖିନେ ବଟ ସର୍ଟ ଫିଲ୍ମ ଦେଖିଦେବି ଏମିତି ୟୁଟୁବ ୟୁଟୁବରେ ଥର ସର୍ଚ କରିକି ଏମତି ବେଳେବଳେ ବହୁତ ରେୟରେ ଏମିତି ଯିଉ ଗୋଟେଗୋଟେ ଦିଟା ଏମତି ଟିକେଟିକେ ଦେଖିଦିଏ। ବାସ୍‌ ଏମିତି ହିଁ ନହେଲେ ମୋ ଦ୍ୱାରା ହବନି ମୁଁ ଏସବୁ ଦେଖିପାରେନା ମୋର ପେସେନ୍ସ ନାହିଁ। ସେ ସେଇଥିପାଇଁ ତ ଖାଲି ରିଲସ ହିଁ ଦେଖୁଛି ରିଲସ ପାଗଳ ମୁଁ ସେଥିପାଇଁକା। ଠୁ କିଛି ସେକେଣ୍ଡ ର ଥିବ ତାପରେ ସାଙ୍ଗେ ସାଙ୍ଗେ ସରିଲା ତ ସାଙ୍ଗେ ସାଙ୍ଗେ ସ୍କିପ କରିଦବ ଯୋଉ ରିଲ୍ ଟା ଭଲ ଲାଗିଲା ଦେଖ ନହେଲେ ନାହିଁ ମୋ ସେଥିରେ ହିଁ ମ ଟାଇମ ପଳଉଛି ନହେଲେ ମାନେ ମୋ ମୋର କହିବାକୁ ଗଲେ ମୋବାଇଲରେ ହିଁ ରିଲ୍ସ ଚାଲିଛି କହିବାକୁ ଗଲେ କିଛି ନାହିଁ ସେମିତି।
ଆଉ ଯଦି ଉପରୁ କହିବି ଏକ୍ଟୁଆଲି ଅଫ୍ କ୍ୟାମ୍ପସ ଯଦି ଅଫ୍ କ୍ୟାମ୍ପସ ଗୋଟେ ଦିନରେ ଗୋଟେ ରାତିରେ ହିଁ ସରିଗଲା। ମୁଁ ରାତି ଆରାଉଣ୍ଡ ସମଥିଙ୍ଗ ଏଗାରଟା ନା ଦଶଟା ବେଳେ ଷ୍ଟାର୍ଟ କରିଥିଲି ରାତି ତିନିଟା ନା ଚାରିଟାରେ ସରିଗଲା ସେଇଟା।
ପୁରା ପୁରା ମାନେ ପୁରା ଟା ହିଁ ସରିଗଲା ଷ୍ଟୋରିଟା ପୁରା।
ହଁ ଆଠି ଆଠ ଆଠଟା ଏପିସୋଡ ଥିଲା ସରିଗଲା। ଆଠଟା ପସ ଆଠ ଘଣ୍ଟା ତା ଆରାଉଣ୍ଡୁ ଥିବ ସେମିତି ଆଠ ଘଣ୍ଟା ଟା କେତେ ଘଣ୍ଟା ଥିଲା ମୁଁ ଗଲା ଆକ୍ଚୁଆଲି କଣ କର ନା ମୁଁ ମଝିରେ ମଝିରେ ମୁଁ କେବେ କେବେ ଟୁ ଏକ୍ସ ନା ଥ୍ରୀ ଏକ୍ସରେ ଦେଖିଦିଏ। କ୍ୟାସେଲେ। ଥ୍ରୀ ଏକ୍ସରେ ଥିଲା ବୋଲି ମୁଁ ଥ୍ରୀ ଏକ୍ସରେ ଦେଖି ଦେଇଥିଲି।
ଏ ଭାଇ ତୋ ଦିଦି ବି ମାନେ ନାଁ ସେ ନର୍ମାଲ ଭ୍ଲଗ ବି ଦେଖିବ ପ୍ରାୟ ଟୁ ଏକ୍ସ ରେ। ଆରେ ତୁ ନର୍ମାଲ ଭ୍ଲଗ ଗୁଡ଼ାକ ଟୁଏକ୍ସ୍ ରେ କେମିତି ଦେଖିବୁ ମାନେ ଆକ୍ଚୁଆଲି ଆମର ସ ତାର ପ୍ସେସେନ୍ସ୍ ମୋର ବି ନାହିଁ କି ତୋ ଦିଦର ବି ନାହିଁ ଆଉ ହଁ ଏଇ ଏ ଗୋଟେ ପାଗଳ ହେଇଯିବୁ ଟିକେ କଣ ହେଇଥିବ କି ନାଇଁ ଆମର ଜମା ପ୍ସେସେନ୍ସ୍ ନାହିଁ ଦି ଜଣ ଯାଙ୍କକର ସେଥିପାଇଁ ଫସିବୁ ଯଦି କୋଉ ଗୋଟେ ଜିନିଷରେ ଫସିଥିବୁ ଏକାବେଳେ ମିଶିକି ଫସିବୁ ନା ଥୋଡି ଜଣେ ଆମେ କିଏ ଫସିବୁ। ଫସିବ କାଳେ ଦି ଜଣ ଫସିବୁ ଏମିତି ନାଇଁ ଯେ କିଏ ଜଣେ ଜଣଙ୍କୁ ଅଟେକେଇଦବା ଆମର ସେମିତି ନାହିଁ ଯଦି ଫସିବାର ଅଛି ତ ଚାଲ୍ ମିଶି କି ଫସିବା ମରିବୁ ପୁରା ବଢିଆ ସେ ମର କେହି ଏମିତି ନାଇଁ କି କି ଯେ କିଏ କଣ କରିଦେଲେ କିଏ ଅଟକେଇବ ଅଟକେଇବାର ନାଇଁ ସେ ଯଦି ହଁ ଏଇଟା ଭଲ ଅଛି ଆରେ ହଁ ଏଇ ଏଇଟା ହିଁ ଭଲ ଏଇ ଏଇଟା ହିଁ ଭଲ ମୁଁ କହିବିନି କିଛି ନା ଏଇଟା ଖରାପ କି ଏଇଟା ଭୁଲ କି ଭଲ ନୁହଁ ହଁ ମୁଁ କହିବିନି ସେଟ୍ ହଁ ଏଇଟା ଭଲ ସେମଟା ମାନେ ସେମ କାଲି ତୋ ଦିଦି ଯାହା ମୋ ସହିତ ପ୍ଲାନ୍ କରିଥିଲା ତୁ ଜାଣିିଚୁ ନା ନାଇଁ?
କୋଉ ପ୍ରାଙ୍କଟା?
ଆ ଗୋଟେ ରୋଜ୍ ବାଲା ପ୍ରାଙ୍କ୍।
ଓହୋ ଓହୋ ଆନନ୍ଦ ନା।
ହଁ ହଁ ହଁ। ଭାଇ ତାକୁ କାଲି କେତେ ମୁଁ ଶୁଣେଇଚି କେତେ ମୁଁ ଶୁଣେଇଚି। କଣ ଆଉ କଇବି। ମତେ ହାଷ୍ଟ୍ କରି ବିଶ୍ୱାସ ହଉନଥିଲା ମାନେ ଟା କେବେ ପସିବୁଲ ନୁହଁ ମାନେ ତାପରେ ସେ ଯୋଉ ସ୍କ୍ରିନ୍ ସଟ୍ ହଁ।
ଯେତେବେଳେ ଏଟା କଲା ତାପରେ ନା ମତେ ହେଲେ ସେ ଫୋନ ଦେଖୁଚି ମୁଁ ଏମ୍ ଏମିତି କଲି ଯେତେବେଳେ ତମ ସାଙ୍ଗରେ ପୁରା କହିଥିଲେ ଯେତେବେଳେ କି ମୁଁ ସେତେବେଳେ ଭାବୁଚି ମାନେ ଫସିଲେ କେମିତି ତା ଭିତରେ ଏତେ ଜିଗାରା କେମିତି ଆସିବ ଆନନ୍ଦା ଆନନ୍ଦ
ସେଇ ମାନେ ମୋତେ ଏଇଟା ବିଶ୍ୱାସ ରଉନଥିଲା। ବଟ ମୁଁ ଯଦି ଜାଣିଲି ସେଟା କଥା ବି ହେଇଗଲେ ମୁଁ କହିଲି ଭାଇ କଣ କଣ ହେଇଗଲା ଛାଡ ହଁ। ହଉଉ ଆମେ ପରେ କଥା ହବା।
ହଁ ହଉ।